ହଁ କୁହ।
ଭାଇ କଣ କେମିତି ଏମିତି ମନେ ପଇିଲା ମୁ ଏତେ ଦିନ ପରେ ମୁଁ ବୁଝିପାରିନି କଣ କଲଟା ଲଗେଇଦେଲେ।
ତମକୁ ମନେ ପଡିବନି ତମେ ମୋର ପ୍ରିୟ ବନ୍ଧୁ।
ନା କଣ କେମିତି ଭାଇ ମନେ ପଡିଗଲା କୁହ ମ। କଣ କେମିତି ପ୍ରିୟ ଖାଲି କହିଦେଲେ କଣ ହବ କୋ କେମିତି କଣ ମନେ ପଡିଗଲାଣି।
ମନ ପଡିବନି କେ। ମନ ଯୋଉ ଯାହାକୁ ଥରେ ମନ ରଖିଥିଲା ନା ସେ ସବୁବେଳେ ତାକୁ ମନେ ପକଉଥିବ।
ଓହୋହୋ ହଁ ଭାଇ କୁହ ତାହେଲେ କାହିଁ କଲ୍ କରିଥିଲ କଣ କରୁଥିଲ କଣ ଏମିତି ମନେ ପଡିଗଲା ହଠାତ୍।
ଆଉ ଫୋନ କରିବିନି କହିଲ ବନ୍ଧୁ ବନେଇଛି ମାନେ। ସମ୍ପର୍କ ବଢେଇବାକୁ ପଡିବ।
ବୁଝିଲି ସମ୍ପ- ସମ୍ପର୍କ ବଢେଇବା ପାଇଁ କଥା ହେବା ପାଇଁ କଲ୍ କଲ।
ହୁଁ କାମ ହବ ନାଇଁ କାହିଁ ବହୁତ କାମ ହଉଛି।
ଓହୋ ନା ନାଇଁ ମୁଁ ତ ଅଛି ଏବେ ପଡିଆରେ ଅଛି କିନ୍ତୁ କାମ କାହିଁକି ନା ଆଜ କାଲି ଲୋକ କଣ କାମ ପହିଲା ବେଳେ ହିଁ କଲ୍ କରନ୍ତି ବୁଝୁଛନ୍ତି ନା। ତ ଆପଣ କେମତି ଏମିତି କଲ କଲେ ବୁଝୁଛନ୍ତି ମୁଁ ସେଇଥିଥିଲାଗ ଭାବିଲି କଣ କାମ ପଇଲା କି ଭାଇଙ୍କର ମୋ କତିରେ।
ନାଇଁ ସେମିତି କିଛି ନାଇଁ କାମ ପଇଲେ ଖାଲି ମନୋଜ ବାବୁ କଲ କରିବେ ସେମିତି ନୁହଁ।
ଆଉ କଣ କହୁଛନ୍ତି? ଆପଣ କଣ ପାଇଁ କଲ୍ କଲେ ଏମିତି ହାଲଚାଲ ପଛେଇବାକୁ ମାନେ ମୁଁ କେମିତି ଅଛି ଭଲରେ ଅଛି ନା ନାଇଁ ଏମିତି ଏଇ କଥା।
ଆଉ ଆଉ କଣ କରୁଛନ୍ତି କୁହ?
ନାଇଁ କଣ କରିବି ଏବେ ମୁଁ ତ ହେଇ ପଢ଼ି ଆଜି ତ ରବିବାରେ ଜାଣିଥିବି ଆଉ ତ ଏବେ ତ କେହି ନାହାନ୍ତି। ପିଲା ହେଇ ପଡିଆକୁ ଆଇଛୁ ଟିକେ କ୍ରିକେଟ ଟିକେ ଖେଳ ହବ। ବୁଝୁଛନ୍ତି ସିଏବି ଟିକେ ଦେହ ଟିକେ କସରତ ହେଇଯିବ ବୁଝୁଛନ୍ତି। ତ ସେଇଟା ସେଇଥିଲାଗି ଆସିଛୁ ଆଉ। ମୁଁ ଖେଳେ କଣ ମୁଁ ଟିକେ ମତେ ଏତେ ଠିକ ସେ ଆସେନା ବୁଝୁଛନ୍ତି କ୍ରିକେଟରେ ଠିକ ସେ ଆସେନା। ତଥାପି ସେମିତି ଗୋଟେ ବୁଲିବାକୁ ଗୋଟେ ଯିବାକୁ। ଗୋଟେ ଦେଖିବାକୁ ଏତେ ଲୋକ ଆସୁଛନ୍ତି ଗାଁ ରୁ ସାନ ଭାଇ ସବୁ ବଡ ଭାଇ ସବୁ ଖେଳୁଛନ୍ତି। ତ ଦେଖିବାଟା ହିଁ ମତେ ଖୁସି ଲାଗେ ବୁଝୁଛନ୍ତି।
ବୁଝୁଛି।
ଏଇଟା ଗୋଟେ କଥା ଆଉ ଆପଣ କଣ କ୍ରିକେଟ ଫ୍ରିକେଟ ଖେଳନ୍ତି ନା ନାହିଁ।
ରେ ମୁଁ ତ ଅଲରାଉଣ୍ଡର ମୁଁ ସବୁ ଖେଳେ।
ହଁ ହଁଁ।
ଏମିତି କିଛି ନାଁ କିନ୍ତୁ ମତେ ଫ୍ରି ଫାୟାର ଟା ବେଶୀ ପସନ୍ଦ ଲାଗେ।
ଓହୋ ହଁ ଆପଣ ଏଇନା କୋଉଠି ଅଛନ୍ତି?
ମୁଁ ଆମ ଘର ପାଖରେ ଅଛି ଆଉ।
ଆପଣ ଯୋଉ ମାନେ ଆ ଆପଣଙ୍କର ଯେମିତି ଖାଇବା ଟା କଣ କେମିତି ତମକୁ ସବୁଠୁ ଭଲ କୋଉଟା ଲାଗେ ଖାଇବା?
ଦେଖ ଯାହା ହେଲେ ବି ଆମେ ଓଡ଼ିଆ ଆମକୁ ତ ପଖାଳ ଭାରି ପସନ୍ଦ। ପଖାଳ ଆମ ବୋଉ ଯିଏ ଆଳୁ। କି ହଉଛି ବିଲାତି ବାଇଗଣ ସେ ଯୋଉ ଦଳା ଟା ଯୋଉ ହୁଏ ନା ତା ଦେହରେ ବାର ଭଜା ଟିକେ ପକେଇଦବ ସେ ଯୋଉ ଅଲଗା ପ୍ରକାରେ ଲାଗିବ ପେଟ ଟ ଶାନ୍ତି ମନ ବି ଶାନ୍ତି ହେଇଯିବ।
ବୁଝିଲି ମାନେ ହଁ ମୁଁ ବି ଦେଖନ୍ତୁ ଆମେ ବି ଓଡ଼ିଶା ତମେ ଜାଣିଛ ଓଡିଆ ମାନେ ଓଡିଆ ମାନେ ପଖାଳ ତାଙ୍କର ସବୁଠୁ ଶ୍ରେଷ୍ଠ ସବୁଠୁ ଫାଷ୍ଟରେ ତ ପ୍ରଥମ ମାନେ ମୁଁ ସେଇଥିଲାଗି ମୁଁ କଣ କରେ ଯେତେବେଳେ ବି ସେଇ ପଖାଳ ଟା ହୁଏ ମୁଁ ବି ସେଇଆ ତମେ ଯେମିତି କହିଲ। ସେମିତି ଆଳୁ ଟିକେ ପୋଡ଼ିଥିବି ବାଇଗଣ ଟିକେ ପୋଡ଼ିଥିବି ଟମାଟ ଟିକେ ପୋଡ଼ିଥିବି ଚକଟି ଦେବି ରସୁଣ ସହିତ। ତା ଦେହରେ ଟିକେ ମିକ୍ସଚର ଟିକେ ଆଣିକି ପକେଇଦେବି ସାର୍ ଯୋଉଟା ବାର ଭଜା ଆମର କୁହନ୍ତି ଓଡିଆରେ। ତ ତାକୁ ଆଣି ପକେଇଦେବି ଶଇଲା ପଖାଳ ଖାଇଦେବି ପୁରା ପେଟେ ଖାଇଦେଇ ପୁରା ଶୋଇବି ଏମି ନିଦ ଆସିବ ଯେ ଖାଇଦେଲା ପରେ ଯେ କୁହ ନା ତମେ। ବୁଝିଛ ନା ତ ଏଇ କଥା ଆଉ। କଣ ଆଉ ମାନେ ତମକୁ ଆମିଷ ବେଶୀ ଭଲ ଲାଗେ ନା ମାନେ ନିରାମିଷ ବେଶୀ ଭଲ ତମର।
ନାଇଁ ନାଇଁ ଯାହା ହେଲେ ବି ଆମିସ ଟିକେ ଟିକେ ଭଲ ଲାଗିବ।
ମାନେ ଯଦି ଓକେ ତମକୁ ମାନେ ହଁ ବୁଝିପାରୁଛି ତାହେଲେ ତମକୁ ବେଶୀ ଆମିଷ ତମେ ପ୍ରିୟ ନାଇଁକି?
ହୁଁ ଯେମିତି ବିରିୟାନୀ।
ବୁଝିଲି।
ଆଉ ଚିକେଲ୍।
ଚିକେନ କୁକୁଡ଼ା କୁକୁଡ଼ା ର ଯୋଉ କୁକୁଡ଼ା ଗୋଡ଼ ବୁଝିଲି ମାନେ ଠିକ ବୁଝିଲି ଆଉ ଛେଳି ମାନେ ଯୋଉ ଖାସ ଖାସି ମାଂସ ବେଶୀ ଖାଅ ନା।
ନା ଖାସି ତ ମୁଁ ଖାଏନି। ଖାସି ଥରେ ଖାଇଥିଲି ମୋ ହାତ ଗ୍ୟାସ୍ ହେଲା ମୁଁ ସେଇଦିନଠାରୁ ଆଉ ଖାସି ଖାଉନି।
ଓହୋ ହାତ କଣ ମାନେ? ମାନେ କଣ ପାଇଁ ମାନେ ଏମିତି ଘୃଣା ଆସିଗଲା ଖାସି ଉପରେ ନା କଣ?
ଆରେ ଟିକେ ଖାସି ଟା ଟିକେ ସ୍ମେଲ ହୁଏ ନା ଖାଇବା ଯେତେବେଳେ ରନ୍ଧା ସୋଇିଲଲା ପରେ।
ଟିକେ ତାର ବାସ୍ନା ଟା ଟିକେ ହୁଏ ତ ହାତରେ ଖାଇସାରିଲା ପରେ ହାତ ଟା ବାସେ ତ? ସେଇଟା କହୁଛନ୍ତି?
ଯେତେବେଳେ ମୁଁ ଛୋଟ ବଳେ ଖାଇଥିଲି ସେତେବେଳେ ହାତ ଶୁଘି ଦେଇଥିଲି ମତେ ବାସ୍ନା ଟା ଭଲ ଲାଗିନଥିଲା ସେଥିପାଇଁ ମୁଁ ନିଷ୍ପତି ନେଲି ଯେ ମୁଁ ଆଉ କେବେ ବି ମଟନ ଖାଇବିନି।
ବୁଝିଲି ମାନେ ତମେ କହିଲ ଖାସି ମାଂସ ନ ଖାଇବାକୁ କାହିଁକି ନା ହାତ ତମର ବାସ୍ନା ହେଲା ଖାଇସାରିଲା ପରେ। କିନ୍ତୁ ଖାଇସାରିଲା ପରେ ତମେ ହାତ ବି ସଫା କରିପାରିଥାନ୍ତ ନା। ତ ତାଉ ତ ତମକୁ କିଛି ବାସ୍ନା ହେଇନଥାନ୍ତା।
ଆରେ ଛୋଟବେଳେ ନା ଛୋଟବେଳେ ସେଥିପାଇଁ ଏବେ ଖାଇଲେ ବି କିଛି ନାହିଁ। କିନ୍ତୁ ଏମିତି ଆଉ ଗଟେ ବି ହେଇଥିଲା ଅଣ୍ଡା ବି ସେମତି ଖାଇଥିଲି କେଶର ଥରେ ଖାଇ ଦେଇେଇଥିଲି ଗୋଳେଇକି ତ ମୋ ପେଟ ପେଟ ଟାଣିଲା ଆଉ ସେଇ ନ ଠାରେ ମୁଁ କେଶର କକୁ ବି ଛାଡି ଯାଇଛି। ଅଣ୍ଡା ବି ଆଉ ଖାଏନି ଭୁଜିଆ ଖାଏ କିନ୍ତୁ ଅଣ୍ଡା ଏମିତି ଖାଏନି।
ବୁଝିଲି ବୁଝିଲି ତମେ ଯୋଉଟା ତମେ ଯୋଉଟା କହିଲ ମୁ ବୁଝିାପାରୁଛି। ମାନେ ତମର ମାନେ ମେନ୍ ସବୁଠୁ କଥା କଣ କି ତମର ଯେମିତି ଖାସି ମାଂସ ଖାଇଲେ ହାତ ଯେମତି ସ୍ମେଲ ହେଲା ମାନେ ଯେମତି ଗୋଟେ ପ୍ରକାରର କିଛି ବାସ୍ନା ହେଲା। ସେମିତି ଏଇଟା ଖାଇଲା ପରେ ସେମିତି ଅଣ୍ଡାରେ ବି ତମର ପେଟ କଣ ହେଲା ଏଇଥିଲାଗି ଏଇଗୁଡା ସବୁ ଆଉ ତମେ ଖାଦ୍ୟ ଗ୍ରହଣ କରୁନାରୁ ନା ନାଇଁ?
ହଁ ଏଗୁରା ଯେତେବେଳେ ମୁଁ ସ୍କୁଲ ରେ ପଢୁଥିଲି ଏ ସବୁ ହେଇଥିଲା ମୋର। ଘଟିଥିଲା ମୋ ସହ ସେଥିପାଇଁ ମୁଁ ଏଇଗୁରା ଛାଡି ଦେଇଛି ଏବେ ବଡ ପିଲା ହେଇଯାଇଛି ନା ଆଉ କିଛି ନାହିଁ ସେମିତି। ସବୁ ଖାଇପାରିବି।
ଓହୋ ଏବେ ମାନେ ଏବେ କିନ୍ତୁ ସବୁ ଖାଉସଛ ଖାସି ମାଂସ କୁକୁଡା ଅଣ୍ଡା ସବୁ ଖାଉଛ ନା କି?
ଏବେ ଖାଇନି ତ ଖାଇବି ଖାଇବି କାହିଁକି ନା ଛେଳି ମାଂସ ଟିକେ ଖାଇବା ଦରକାର।
ହଁ ଖାସି ମାଂସ କାହିଁକି ନା ନାଲି ମାଂସ କୁହନ୍ତି ନା ତାକୁ। ବୁଝୁଛନ୍ତି ଖାସି ମାଂସ ସେଇଟା କଣ କି ମତେ ଲାଗୁଛି ବେଶୀ ସ୍ଵତ ସାରା ଦିଏ।
ହୁଁ। ଯାହାହେଲେ ବି ମାନେ ହାଲୋ।
ଆଜ୍ଞା କୁହନ୍ତୁ?
ଚାହା ହେଲେ ବି
ଆଜ୍ଞା ଟିକେ ଭଏସ ଟା ମାନେ ବୁଝଛନ୍ତି ଆପଣଙ୍କର ଟିକେ ଆବାଜ ଟିକେ କମ ସୁବିା ବୋଧେ ମତେ। ହାଲୋ। ହାଲୋ ଆଜ୍ଞା ହାଲୋ। ହାଲୋ। ହଲୋ ମନୋଜ ରାଉତ ଆଜ୍ଞା ଆପଣ ଶବ୍ଦ ଟା ଶୁଭୁନି? ମତେ ବି ଆପଣଙ୍କ ଶବ୍ଦ ଶୁଭୁନି କଣ କଟିଗଲା କି‌? କଟିଗଲା।